ହାଲୋ।
ହାଲୋ ହଁ ଜୟ ଜଗନ୍ନାଥ।
ହୁଁ ଜୟ ଜଗନ୍ନାଥ।
ହୁଁ ବର୍ତ୍ତମାନ ଆପଣ କଣ କରୁଛନ୍ତି? କେମିତି ଅଛନ୍ତି ଆପଣ?
ହଁ ମୁଁ ତ ବହୁତ ଭଲ ଅଛି, ଆଉ ବର୍ଷା ହଉଛି ବସିଛି ଏମତି ଆଉ। ଆପଣ?
ହଁ ମୁଁ ବି ଭଲ ଅଛି, ମୁଁ ବି ଛାତ ଉପରେ ଆସିକି ଟିକେ ବସିଛି ଆଉ ବର୍ଷା ଯେହେତୁ ଏବେ ଛାଡିଛି ଟିକେ।
ବର୍ଷା ତାହେଲେ ଛାଡି ଯାଇଛି ଆପଣଙ୍କ ଆଡେ।
ଆଜ୍ଞା।
ଆପଣଙ୍କ ଘର କୋଉଠି କି?
ଆମ ଘର ଆ ଭୁବନେଶ୍ଵର ବଡଗଡ ବ୍ରିଟ କଲୋନି।
ଓହୋ। ବଡଗଡ ବ୍ରିଟ କଲୋନି ମୁଁ ଯାଏ କ୍ଲାସ କରିବା ପାଇଁ।
ଓହୋ ଆପଣ କୋଉଠୁ କହୁଛନ୍ତି?
ଆମ ଘର ହେଲା ଧଉଳି।
ଓହୋ ଧଉଳି।
ବଡଗଡରେ ଯୋଉ ଶିକ୍ଷା। ହଇ
ଶିକ୍ଷା ଆ। ଆଜ୍ଞା ଆଜ୍ଞା ବି ଜେ ପି ନଗର ସେପଟେ।
ସେଇଠି କୋଚିଂ ନଉଥିଲି ପ୍ଲସ ଟୁ ରେ।
ଓହୋ ବର୍ତ୍ତମାନ ଆପଣ କଣ ପଢୁଛନ୍ତି?
ବର୍ତ୍ତମାନ ହେଲା ମୋର ମୁଁ ଏବେ ବି ଏସ ସି କରୁଛି ମ୍ୟାଥ ଅନର୍ସ ରେ।
ଓହୋ।
ଆପଣ?
ମୋର ବର୍ତ୍ତମାନ ଦ୍ଵାଦଶ ସରିଛି।
ଓହୋ। କୋଉ ଷ୍ଟ୍ରିମ୍ ଥିଲା?
ଚ
ବି ଜେ ବି କଲେଜ୍ ରେ?
ନାଇଁ ନାଇଁ ମହର୍ଷି କଲେଜ୍।
ଆଚ୍ଛା। ତମର ତ ଫଳ ପ୍ରକାଶ ପାଇ ଯାଇଛି?
ଆଜ୍ଞା ଆଜ୍ଞା।
କେତେ ଥିଲା?
ମୋର ସତୁରୀ ପ୍ରତିଶତ ରହିଥିଲା।
ଓହୋ। ଏବେ କଣ କରିବାର ଆଗକୁ ଅଛି ତମର?
ବର୍ତ୍ତମାନ ତ ମୁଁ ହୋଟେଲ ମ୍ୟାନେଜମେଣ୍ଟ ପାଇଁ କି ଆଡମିଶନ୍ କରି ସାରିଚି। ଏଗ୍ ପରୀକ୍ଷା ମଧ୍ୟ ଦେଇ ସାରିଛି।
ଓହୋ।
ଆଜ୍ଞା।
ଆଉ ଆଜି ମଧ୍ୟାହ୍ନ ଭୋଜନରେ ତୁମର କଣ ହେଇଥିଲା ଖାଇବା ପାଇଁ?
ଆ-ଆମର ଯେ ମଧ୍ୟାହ୍ନ ଭୋଜନରେ ଭାତ, ଡାଲି ଆ ଗୋଟା ଭେଣ୍ଡି ଭଜା, ବଡିଚୁରା। ପୋଟଳ, ଜହ୍ନି କଷା ଆଉ ଆଉ ଦହିରେ ଛୁଙ୍କ ଦେଇକି ମୁଁ ଟିକେ ଖାଇଥିଲି। ଆଉ କଲରା ଆଳୁ ଭଜା ହେଇଥିଲା।
ସେ ଭଲ ଆଉ ଆମର ଭାତ ଡାଲି ଆଉ ସବୁ ପ୍ରକାର ପନିପରିବା ମିଶେଇକି ତରକାରୀ ଗୋଟେ ହେଇଥିଲା। ଆଉ ପୋଟଳ ଆଳୁ ଭଜା।
ଓହୋ
ଆଉ ତମେ ସବୁଠାରୁ ଅଧିକା କୋଉ ଠାକୁର ଙ୍କୁ ମାନ ହୁଁ
ଆ ସେମିତି ତ ମୁଁ କହିପାରିବିନି ଅଧିକ କୋଉ ଠାକୁରଙ୍କୁ ମାନେ କିନ୍ତୁ ବର୍ତ୍ତମାନ
ତା ଦୁଃଖରେ ଥିଲେ କିମ୍ବା ସୁଖରେ ଥିଲେ ମୁଁ ସର୍ବ ପ୍ରଥମେ ତାରିଣୀ ମା ନହେଲେ ଜଗନ୍ନାଥଙ୍କୁ ଡାକେ
ହ ଆଛା ତମେ କେବେ ଦୁଃଖରେ ଥିଲାବେଳେ ଠାକୁରଙ୍କୁ ଯେତେବେଳେ ଡାକିଛ। କିଛି ତମକୁ ଅନୁଭୂତି ଅଛି।
ଆଜ୍ଞା ଅନୁଭୂତି ତ ଅଛି ମୁଁ ଆଜି ପର୍ଯ୍ୟନ୍ତ ତାରିଣୀ ମାଙ୍କୁ ଯାହାବି ଡାକିଛି। ମୁଁ ଯାହାବି ମନସ୍କାମନା ରଖିଛି ମୋର ସବୁ ପୂରଣ ହୋଇଛି। ତ ସେଥିପାଇଁ କି ମୋର ଟିକେ ତାଙ୍କ ଉପରେ ଅଧିକ ବିଶ୍ଵାସ ଅଛି।
ତାରିଣୀଙ୍କ କଥା ତ ଘଟଗାଁ ତାରିଣୀ ତ ଛ ଆଉ ଜଗନ୍ନାଥଙ୍କ ସଂସ୍କୃତି ବିଷୟରେ। କଣ ଅନୁଭୂତି ଅଛି କହିବେ
ଜଗନ୍ନାଥଙ୍କର ତ ମୁଁ ଜାଣିନି କଣ କିନ୍ତୁ। ଆଜି ପର୍ଯ୍ୟନ୍ତ ବୋଧେ ଯେବେଠୁ ଜଗନ୍ନାଥ ଶ୍ରୀ ଜଗନ୍ନାଥ ମାନେକର ପରିକ୍ରମା ହେଲାଣି। ଆ ତା ପରଠୁ ଆଉ ଜଗାଙ୍କର ଡୋରି ଲାଗୁ ହିଁ ନାହିଁ ମୁଁ ଯେତେ ଚେଷ୍ଟା କଲେ ମଧ୍ୟ ମୁଁ ଯାଇପାରୁନି ତାଙ୍କୁ ଦେଖା କରିବା ଯବ ପାଇଁ।
ତାହେଲେ ଏବେ ଡୋରି ଲାଗିବ ଆଉ ଜଗନ୍ନାଥଙ୍କୁ ଡାକ ସେ ସିଅର ଅ ସେ ନିଶ୍ଚୟ ଭାବେ ଡୋ ରି ଲଗେଇବେ
ଆଜ୍ଞା ଆଜ୍ଞା ଜଗନ୍ନାଥଙ୍କୁ ତ ମୁଁ ସବୁଦିନ ଡାକୁଚି ସର୍ବଦା ଡାକୁଛି। ଦେଖାଯାଉ କେବେ ସେ ଡୋରି ଲଗଉଛନ୍ତି।
ଆଉ ଏକାଦଶୀ ବିଷୟରେ କଣ ଜାଣିଛ କହିବ?
ଉଁ ଏକାଦଶୀ ବିଷୟରେ ତ ମୋର ଏତେ କିଛି ଜ୍ଞାନ ନାହିଁ।
ହ ହଁ ତମେ କର ନା କର ନିି।
ନା ମୁଁ କରେନି ମୁଁ କେବଳ ମହାଶିବରାତ୍ରି ହିଁ କରେ ଆଉ ନହେଲେ ମୁଁ ଏତେ କିଛି କରେନି।
ଜାଗର ରଖ
ଆଜ୍ଞା ଆଜ୍ଞା।
ଆଉ ରଜ ପର୍ବ କେମିତି ଗଲା ତୁମର?
ଆ ଅଧିକ କିଛି ଖାସ୍ କରି ଯାଇନି ସେମିତି ବାସ୍ ଆ ପ୍ରଥମ ଦିନ ଯେହେତୁ ଆମିଷ ବାର ପଡ଼ିଥିଲା। ତ ବିରିୟାନୀ ହେଇଥିଲା ତ ସେଥିରେ ତ ପୁରା ଦିନ ପଳେଇଲା ତାପରେ ସନ୍ଧ୍ୟା ବେଳୁ କୁ ବ୍ରହ୍ମେଶ୍ଵର ପାଟଣାଟି ଯୋଉ ରଜ ଉତ୍ସବ ଲାଗେ ସେଠି ବାସ ଟିକେ ଏମିତି ବୁଲିବାକୁ କୁ ଯାଇଥିଲୁ। ତାପର ଦିନ ଏମିତି ସାଙ୍ଗ ମାନଙ୍କ ସହ ଟିକେ ବୁଲିବା ପାଇଁ ଯାଇଥିଲି। ତାପରଦିନ ମୁଁ ପୁରା ଘରେ ତୃତୀୟ ରଜ ଦିନ ମୁଁ ଘରେ ହିଁ ବସିଥିଲି।
ଆଉ କୁଆଡେ ମେଳା ଯାଇଛ?
ମେଳା ତ ଆପଣ ଜାଣିଥିବେ ଏଠି ବଡଵଡ ବ୍ରିଡ କଲୋନୀରେ ଗୋଟେ ବହୁତ ବଡ ମେଳା ଲାଗେ ମୀନା ବଜାର ନାମ କରିକି।
ହଁ।
ଆଜ୍ଞା ତ ଏଇଟା ଯେହେତୁ ସବୁ ବର୍ଷା ଋତୁରେ ପଡେ ତ ସେଇ ମେଳା ଯାଇଛି ଆଉ ଏଇଠି ତ ଗୋଟିଏ ହିଁ ମେଳା ପଡେ ଆଉ ଏତେ କିଛି ମେଳା ପଡେନି।
ହ୍ୟାଲୋ।
ଆଜ୍ଞା। ଆପଣଙ୍କ ରଜ କେମିତି କଟିଥିଲା ଏ ବର୍ଷର?
ମ ତ ଏଥର ରଜ ବହୁତ ଭଲ କଟିଛି। ବାକି ପ୍ରଥମ ଦିନରେ ଆମର ଏଠି ଯେହେତୁ ଆମେ ଏଟିକି ବାହାରେ ରହୁଛୁ ତ ଆମର ସେମିତି କିଛି ଏଠି ସେଇବ୍ରେସନ ନାହିଁ ମୁଁ ସେଥିପାଇଁ ମାମୁଁ ଘରକୁ ଯାଇଥିଲି।
ଆଜ୍ଞା ଆଜ୍ଞା।
ମାମୁଁ ଘରେ ମୋର ପ୍ରଥମ ଦିନ ରଜ ବହୁତ ଭଲ କଟିଲା। ଆଉ ସେଦିନ ଆମିଷ ଵାର ପଡିଥିଲା ମୁଁ ବି ଆମିଷ ଖାଇଛି। ଆ ଦ୍ଵିତୀୟ ଦିନ ପ୍ରଥମ ଦିନ ମୁଁ ମୋ ମାଉସୀ ଘରକୁ ମାମୁଁ ଘରକୁ ଯାଇଥିଲି ଫିର ମାଉସୀ ଘରକୁ ଯାଇଥିଲି। ତାପରେ ଦ୍ଵିତୀୟ ଦିନ ରଜରରେ ଆମେ ଯାଇଥିଲୁ ବୁଲିବା ପାଇଁ ବରୁଣେଇ ରଜ ମହୋତ୍ସବ। ଯେହେତୁ ମୋ ମାମୁଁ ଘର ଖୋର୍ଦ୍ଧା ସେଇ ଏଠୁ ନିକଟବର୍ତ୍ତୀ ରଜ ମହୋତ୍ସବ କହିଲେ ବରୁଣେଇ ରଜ ମହୋତ୍ସବ। ହଁ ତ ସେଇଥିପାଇଁ ଆମେ ସେତିକି ଯାଇଥିଲୁ ସେଦିନ ବୁଲିବା ପାଇଁ। ସେଦିନ ସକାଳୁ ଆଉ ବାକି ତିନିଟା ବେଳେ ବାହାରିଥିଲୁ ଆସିଲା ବେଳକୁ ରାତି ନଅଟା ପାଖାପାଖି ହେଇ ଗଲା ବୁଲାବୁଲି କରିକି। ଆଉ ବରୁଣେଇ ରାଜ ମହୋତ୍ସବରେ ତ ଯେମିତି ଯାହା ବେଶୀ କିଛି ଦୋକାନ ବଜାର ତ ନଥିଲା। କିନ୍ତୁ ଖାଇବା ପିଇବା ପାଇଁ ସବୁ ପ୍ରକାର ଷ୍ଟଲ ଥିଲା। ଆଉ ଦୋଳି ତ ପଡିଥିଲା ଯେହେତୁ ରଜ ଉତ୍ସବ ରଜ ମହୋତ୍ସବ ହଉଛି ତ କେମିତି ହେଲେ ଦୋଳି ପଡିବ।
ଅଁ ତାପରେ ତୃତୀୟ ଦିନ ରଜରେ ମୁଁ ମାମୁଁ ଘରେ ଗୋଟେ ଦିନ ବାହାରିଲି ସେହେତୁ ପ୍ରଥମ ଦିନ ରଜ ଦ୍ୱିତୀୟ ଦିନ ରଜ ରହିପାରିିନଥିଲି ତ ତୃତୀୟ ଦିନ ରଜ ମୁଁ ସେଠି ରହିଲି। ଆଉ ତାପରେ ତ ମୁଁ ଘରକୁ ଆସିଲି ଆମୋର ପରୀକ୍ଷା ବି ଥିଲା ନା।
ଓହୋ ତେବେ ଆପଣଙ୍କ ରଜ ବହୁତ ଭଲରେ କଟିଛି ମୁଁ ବି ତ ବହୁତ ଭଲରେ କଟିଛି ଆପଣଙ୍କ ରଜ। ଆପଣ ବହୁତ ମଜା ମସ୍ତି କରିଛନ୍ତି ଲାଗୁଛି।
ହଁ ଭଲ ଯାଇଛି।
ଆଉ ଆପଣ ଯୋଉଠି ବି ରହୁଚନ୍ତି ସେଇଟା ଆପଣଙ୍କ ଗାଁ ନା ଏବେ ଆସିଚନ୍ତି ରହିକି ପାଠ ପଢା ପଢି କରୁଚନ୍ତି?
ନାଇଁ ଏଇଠି ହିଁ ଆମର ନିଜ ଘର ଅଛି। ମୁଁ ଛୋଟ ବେଳୁ ଏଇଠି ହିଁ ରହିଚି।
ଓହୋ। ଆଉ ତାହେଲେ ମତେ କୁହ କଟକରେ କଣ ଫେମ ଖାଇବା?
କଟକରେ ମୁଁ ଯେତିକି ଜାଣିଚି ଆ ଦହିବରା ତ ସବୁଠୁ ଅଧିକ ଫେମସ ସେଠିକାର।
ଆଛା ଆଉ? ହାଲୋ ହାଲୋ
ହାଲୋ।
ହାଲୋ ଆପଣଙ୍କୁ ମୋ ଭୟସ ଶୁଭା ଯାଉନି?
ନା ଏବେ କିଛି ସମୟ ପାଇଁ ଆପଣଙ୍କ ଭୟସ ମତେ ଆସିନଥିଲା।
ମୁ ଏଇ ବର୍ଷା ପାଇଁକି ବୋଧେ ଟିକେ ଲା କରୁଥିବ ନେଟୱାର୍କ ମଝିରେ କଟି ଯାଉଥିବ ବୋଧେ।
ହଁ ଏବେ ତ ବର୍ଷା ଋତୁରେ ସେମିତି ପ୍ରୋବ୍ଲେ ମାନେ ସେମିତି ସମସ୍ୟା ହୁଏ ଆଉ।
ଆଜ୍ଞା ଏବେ ଆପଣଙ୍କୁ ସଫା ଶୁଭୁ ଅ ଶୁଭୁଚି ତ?
ହଁ ହଁ ଶୁଭୁଚି।
ଆଚଛା ହଉ ତମ ସହିତ ମତେ କଥା ହେଇକି ବହୁତ ଭଲ ହିଁ ଲାଗିଲା।
ହଁ ଧନ୍ୟବାଦ।
ଠିକ ଅଛି ମୁଁ ପରେ ଆପଣଙ୍କ ସହ ଯଦି ସମୟ ଆସେ ନିଶ୍ଚୟ କଥା ହେବି।
ଆଜ୍ଞା ଆଜ୍ଞା।
ଜୟ ଜଗନାଥ।
ଜୟ ଜଗନ୍ନାଥ।